ଆଜ୍ଞା ସାର୍। କୁହନ୍ତୁ।
ମାଡାମ ନମସ୍କାର।
ହ ନମସ୍କାର।
ଖିଆ ପିଆ ସାରିଲାଣି ।
ହଁ ଖିଆ ପିଇଆ ସରିକି ଏବେ ରେଷ୍ଟ ନଉଛୁ ଆଉ।
କ ଖାଇଲେ?
ଖିଆ ପିଇରେ କି ସାଧା ଗୁରୁବାର ଭାତ ଡାଲମା ଭର୍ତ୍ତା ଆଉ ଶାଗ ଭଜା ଏମିତି ଆଉ
ଆଉ ଆପଣଙ୍କ ସେଇଟା ଆମ୍ବ ହେଇଛି?
ଆମ୍ବ ଏବ ବର୍ଷ ହେଇଛି ପ୍ରଚୁର ମାତ୍ରାରେ ଆମ୍ବ ବାଡିରେ ଯାହା ଅଳ୍ପ ହେଇଛି। ମାର୍କେଟ ରେ ବି ଦେଶୀ ଆମ୍ବ ମିଳୁଛି। ପାଖାପାଖିରେ ବି ମାନେ ପାଖାପାଖି ଏରିଆରେ ବି ଭଲ ଆମ୍ବ ହେଇଛି ଯଉଟାକି ବି ବୁଲେଇ ବିକି ଆସୁଛନ୍ତି।
ଆପଣ ଆମ୍ବ ଖାଆନ୍ତି?
ହଁ ହଁ। ଆମ୍ବ ଖାଏ। ଆଜ୍ଞା ନଡିଆ ଅଳ୍ପ ଖାଏ।
ଓହୋ।
ନଡିଆ ଗଛ ନାହିଁ ସବୁ ବାତ୍ୟାରେ ଭାଙ୍ଗି ଗଲା ଆଉ ଏ ବାପ ଘରୁ ଯାହା ଆସେ ଖାଉ ସେୟାକୁ ମଝିରେ ମଝିରେ ଆଉ
ଓହୋ ହଁ ନାଇଁ ଆମର ଏ ଗୋଟେ ନଡ଼ିଆ ଗଛ ଛଅ ଅଛି।
ହଁ।
ନଡିଆ ଗଛ ଛୋଟ ଛୋଟ ଗଛ ଫାର୍ମ ଗଛ ସବୁ ମ ମାନେ ଅଧିକା ଆକାରରେ ଫଳ
ଆଜ୍ଞା।
ହଁ ଛୋଟ ଗଛ ସେ ସବୁ ନଡିଆ କଲର ଆମର ଯେମିତି ଗ୍ରୀନ କଲର ସେ ଗ୍ରୀନ୍ କଲର ନଡିଆ ନୁହେଁ। ସେ ସବୁ ରେଡ ରେଡ ହଁ ସେ ସବୁ ମାନେ ଅ ବ୍ୟ ନାଲିଆ ନାଲିଆ କଲର ନାଲିଆ ତ ନୁହେଁ ସେଟାଆ ଆକଚୁ କମଳା କଲର ଭଳିଆ ହଁ ଚିକେନାଲି ଭଳିଆ ସେ ନଡିଆ ବଡବଡ ସି ସାଇଜର ନଡ଼ିଆ ହଉଛି।
ହଁ ସେଟା ମିଠା ବି ଭଲ ମିଠା ବି ହେରା ସେ ଆସେ ହଁ ସେପଟୁ ହଁ ସିଏତ ଫାର୍ମଂ ନଡିଆ ଗୁଡା ଆଉ ଫାର୍ମ ନଡିଆ ହଁ ଆଉ କଣ? କଣ ମାନେ ନଡ଼ିଆ ଯଦି ଏତେ ବାଡ଼ିରେ ଲଗେଇଛନ୍ତି ତା ଦେହେରେ ତ କଣ କରୁିବେ
ନାଇଁ ଆମେ ଲଗେଇନୁ ଏଇଠି ଆମ ନାଇଁ ନାଇଁ ଏ ଆମେ ତ ଲଗେଇନୁ ଏଇଠି ଆଖ ପାଖରେ ଲଗେଇଛନ୍ତି ମୁଁ ଦେଖୁଛି ଜଣ ଜଣଙ୍କ ବାଡିରେ
ଆଚ୍ଛା ଆଉ ନଡିଆରେ କରନ୍ତି ସାର୍ ସାର୍ ନଡିଆରେ ଯୋଉ ଘରେ ତେଲ କରନ୍ତି ଆପଣ ସେଠା ତ ଜାଣିଛନ୍ତି ପ୍ରସେସିଂ ନଡ଼ିଆ ଯୋଉଟା କରିକି ଯଉଟା
ହଁ ହଁ ହଁ ହଁ କରୁଅ ଆଉ ସିଏ ଯୋଉ କୋଉ ନଡିଆ ହବ କହିଲେ ଯୋଉ ନଡିଆ ପାଣି ଶୁଖି ଯାଇଥିବ ଭିତରୁ ଭିତରୁ ପାଣି ଶୁଖି ପକି ଯାଇଥିବ ଯୋଉ ନଡ଼ିଆ ସେ ନଡ଼ିଆ ଟିକେ ଭଲ ହବ। ଯୋଉଟା ଖୁରୁଡି ହେଇଯାଇଥିବ ଯୋଉ କୁହନ୍ତି। ତାକୁ ଆଗ କୋରି ଦେବେ
ହଁ।
କୋରି ଦେବେ
କରୋଣା କୋରୋଣାରେ କୋରୋଣାରେ କରାହେଇଯିବ।
କୋରା ହେଇଯିବ।
ଆଉ ଖୁରୁଡି ନଡିଆ କଣ ଭଲ କି କୋଳି ହୁଏ କି ସେ ଛାଡି ଛାଡି ଯିବ ଖଣ୍ଡ ଖଣ୍ଡ ସବୁ ପାତି କରିଦେଇକି ତାକୁ
ପାତି କରିଦେଇ ତାକୁ ଗ୍ରାଇଡିଙ୍ଗ କରିଦେବେ। ଗ୍ରାଇଣ୍ଡିଙ୍ଗ କରିକି ତାକୁ କଣ ଚୁଲିଆ ଲଗେଇକି। କଡେଇରେ ବସେଇକି ତାକୁ ଟିକେ ଟିକେ ପାଣି ଦେଇକରି ତାକୁ ଘାଣ୍ଟିବେ ଆଉ।
ସେଇ ନଡ଼ିଆ କୋରାଟାକୁ କଣ ପାଣି ଦେଇକି ଘାଣ୍ଟନ୍ତି? ନାଇଁ ନାଇଁ ଆପଣ ଜାଣିନାହାନ୍ତି, ଆପଣ ଶୁଣନ୍ତୁ, ନାଇଁ ପାତି ବାବଦ ଯୋଉ କରିକି ଶୁଖାନ୍ତି ତାକୁ ନେଇକି ପିଡିଆରେ ଯୋଉ ମେସିନ ରେ ବଜାରରେ କରିକି ଆଣନ୍ତି, ଘରେ କେମିତି କରନ୍ତି, ଛୁ ଲଗାନ୍ତି ଯଉ ତେଲ, ଆମେ ଯୋଉ ଛୋଟ ବେଳେ ଲଗଉଥିଲେ। ସେଇଟା ନଡିଆ କୋରା ହୁଏ। ଭଲକିରି ପାଞ୍ଚ ଛଅଟା ଭଲ ବଡ ବଡ ନଡିଆ। ହେଲା, ଭଲ ନଡିଆ କୋରିଦେବେ ଆଗେ ପାଞ୍ଚ ଛଅ ଟା କାହିଁକିନା ଘରେ ପକେଇବେ ନା। ତାକୁ ଅଳ୍ପ ହେଇଯିବ ସେ ତାକୁ ସେଇଠୁ ଭଲ କି ପୁଡ଼ି ଦେବେ, ଟିକେ ମୋ ଳିଆ ରସୁଆଳିଆ ନଡ଼ିଆ ହେଲେ ଭଲ। ହେଲା ଆଉ କୁହନ୍ତି ଜଣେଜଣେ ପୁରୁଣାାକାଳୀଆ ଲୋକେ କୁହନ୍ତି ତେଲିଆ ନଡିଆ। ତାକୁ ଭଲକି କୋରି ସାରିଲା ପରେ ତାକୁ ହାତରେ କପଡା ଧିରେ ଭଲ କି ଚି ପୁଡିି ଦିଅନ୍ତି।
ଆଚ୍ଛା।
ପୁଡ଼ି ଦେଲା ପରେ ତା ଦେହରୁ ବାହାରେ ଯୋଉ ଧଳା ଧଳା କ୍ଷୀର ଟା ତାର। ସେଇ ଖି କ୍ଷୀରଟାକୁ ସେଠୁ କଡେଇ ଦିହେରେ ଦିଅନ୍ତି। ଯେମତି ଆମର ଘିଅ ମର କରାଯାଏ ଲହୁଣୀରୁୁ। ସେମତି ସେ ସେଇ ନଡିି କ୍ଷୀର ଟା ନଡିଆ କ୍ଷୀର ଟା ପୁରା ପ ମାନେ ଏତ ଏଥରେ ରାନ୍ଧି ହେଇ ହେଇ ହେଇ ହେଇ ଫୁ ଟିବ। ଫୁଟି ଫୁଟି ଫୁଟି ଫୁଟି ତା ପାଣି ମରିକି ଆମର ସଠୁ ରନ୍ଧା ନଡିଆ ତେଲ ବାହାରିବ, ସେଇଥିରୁ ଯୋଉ କୋରୁଅ ଟା ବାହାରେ ଆମେ ପିଲାବେଳେ ସେଇଟାକୁ ଖାଉ, ମମି ଆମର କରିକି ଦିଏ। ଆପଣ ଖାଇନାହାନ୍ତି ଭାରି ବଢିଆ ଲାଗେ। ସେଟା, ରମ- ନାଲିଆ, ନାଲିଆ ହେଇଯାଏ ୲ ହଁ, ଆଉ ସେଇ ର, ତେଲଟା ବି ବହୁତ ବାସେ। ନାଇଁ
ହଁ, ସେଇଟା କୋରିକିରି କରନ୍ତି, ମୁଁ ଦେଖିଛି ୲କିନ୍ତୁ, ଏତେ ଆଉ ଜାଣିନି, ତା ବିଷୟରେ ଆଉ।
ପେଡ଼ା, ନଡ଼ିଆ ଟା ଯୋଉଟା, ସେଇଟା ପାତି, ଟିକି, ଟିକି କରି ତାକୁ, ଶୁଖେଇ କିରି, ଖରା ଦି, ତିନିଟା ଦେଇକିରି- କରନ୍ତି, ଆଉ ଆମର ତ, ଏପଟେ କେରଳ ସାଇଟ୍ ରେ, ପୁରା ନଡିଆ ତେଲରେ ସବୁ କରାଯାଏ, ଆଉ। ସେମାନେ, ସବୁ ଚାନ୍ଦିକି ଖାନ୍ତି ୲ ନଡ଼ିଆ, ତେଲ ରେ- କାର, ବାର କରନ୍ତି ନଡିଆ ତେଲ, ତାଙ୍କର ତ ସବୁ ନଡିଆ ତେଲ, ଆଜ୍ଞା ୲ କେରଳ, ସାଇଡ ରେ ନଡ଼ିଆ, ନଡିଆ ରାଣୀ କୋଉ। କିିଲ।
ହଁ, ତାରିଣି ନଡିଆ। ଣି ଆଉ, ଯାହା ହଉ ଆପଣ ଜାଣିଛନ୍ତି ୲ ନଡିଆରେ, ଏତେ ସବୁ କଥା।
ନାଇଁ, ଏ ପୁଅ ଛୋଟ ଟା, ହେଇଥିଲା, ଯେତେବେଳେ ଶାଶୁ କରନ୍ତି ୲ ଏବେ ଆଉ, କାହିଁ ସେଗୁଡା, ଏତେ କିଏ ମାନେ କରିବ, ପାଞ୍ଚ, ଛଅ ଟା କରିଲେ ହବ। ଏବେ, ଆଉ ହଉନି ।
ନାଇଁ, ନଡିଆରେ ଆଉ କିଛି ଡେଲି, ମାନେ ଖାଇବା ଆଇ ତମ, ସେମିତି କି
ନ, ନଡିଆରେ ଆଉ ଖାଇବା, ଆଇଟମ୍ କଣ, ଆପଣ ନଡିଆରେ ପିଠା, ନଡିଆରେ ତ ସବୁ ପିଠା, ପଣାରେ ନଡିଆ ପଳେ, ଆଉ
ହଁ, ସେ ତ ପୁର ହୁଏ ୲ ନାଇଁ, ଏମିତି ଯୋଉ ଆଗରୁ। ପଇଡ, ତ ଭଲ ଲାଗେ।
ହଁ, ପଇଡ ଭଲ ଲାଗେ । ପଇଡ ପାଣି, ଟା ବି ଭଲ, ଲାଗେ।
ନଡିଆର ଯୋଉ, ମାନେ ନଡ଼ି ଆର, ଯୋଉ ବାହାର କରିକି, ଯୋଉ ବରା କରିକି ତରକାରୀ, କରନ୍ତି ଆପଣ ଖାଇଛନ୍ତି?
ହଁ, ଭଲ ଲାଗେନି ମତେ କିନ୍ତୁ, କିନ୍ତୁ ସେ ଯୋଉ କୋରାଟା ମିଳେ, ତାରିଣୀ ମା, ଘଟଗାଁ ତାରିଣୀଙ୍କ ପାଖରେ- ଲଡୁ, ଭଳିଆ କରନ୍ତି-
ହଁ, ସେଇଟା କେବଳ, ସେଇ ତାରିଣୀ ଙ୍କ ପାଖରେ, ମିଳେ ୲
ଆଜ୍ଞା, ଆଉ କୋଉଠି, ମିଳିବନି ଖୋଜିଲେ, ଆଜ୍ଞା । ସେଟା, ତାରିଣୀ କୁ ଏତେ, ଏତେ ମାତ୍ରାରେ ନଡିଆ ଯାଉଛି, ସେ ହୁଏ କଣ?
ସେଠୁ, ବ ଠାକୁରାଣୀଙ୍କୁ ପୂଜା ହୁଏ, ଯେତିକି ହବା କଥା ।
ଦୁନିଆଡୁ କୁଆଡୁ କୁଆଡୁ ଆମ ଓଡିଶା ସାରା, ଆମେ ତ ମାନୁଛୁ ଠାକୁରାଣୀ କି? ଆଉ ଦୁନିଆ ରୁ ଲୋକ ଚାଚକା ମାନସିକ ନଡିଆ ସବୁ
ନଡିଆର ଯେତିକ ପ୍ରକାର ଆଇଟମ, ସେମାନେ ସବୁ ସେଲାକ କରିଦଉନଥିବେ ଏତେ ମାନସିକ ନଡ଼ିଆ ସେଠି କଣ କରିବେ, ଯାହା ବିି ହେଲେ ମନ୍ଦିର ଟ୍ରଷ୍ଟ ପକ୍ଷରୁ, ହଁ, ତେଲ ଘଣା ପଡୁଥିବ, ବା ଯୋଉମାନେ ନେଇକି ସେଲ କରୁଥିବେ, ବାହାରକୁ ସେଲ୍ ହେଇ ଯାଉ
ଆଉ, ସେଉଠୁ ବି ଜାଣିଛନ୍ତି ନା ସାର୍, ତାଙ୍କର ଯୋଉ କତା, ସେଇଠୁ ବି କ କତା ରେ ଯୋଉମାନେ ଗଦି କରୁଛନ୍ତି କି, ସୋଫା କରୁଛନ୍ତି, ସେଇଠୁ ବି ସେଲ ହଉଛି, ସେ ସବୁ । ତା ମାନେ ସବୁ ଗୋଟିକିଆ ନଡିଆ, ମାନସିକ ନଡିଆ, ଆସୁଛି ନା, କେହି ଛଡେଇକି ତ ଦିଅନ୍ତିନି, ଆଜ୍ଞା । ସେଇଠୁ ବି ଯଦି ତମେ ଚାହିଁଲେ କ କତା କଲେକ୍ଟ କରି ଯୋଉମାନେ ସବୁ କତାର ଫ୍ୟାକ୍ଟ୍ରି କରିକି ତା ଦେରେ ବନାଉଛନ୍ତି ସୋଫା ଗଦି ଏସବୁ ସେଇଠୁ ଆଜ୍ଞା। ଆଉ ଆମେ ଦେଖିଥିଲେ ସେଟା ନଡ଼ିଆରେ ନା କୋଉଥିରେ ଯୋଉ ଦଉଡି ବଳା ହଉଥିଲା ଛୋଟ ବେଳେ।
ହଁ ସେଇଟା ବା ନଡ଼ିଆର କତାର ରସି ରସି।
ସେଇ କତା ତାକୁ ହାତରେ ବ-ବ-ବଳିତା ଭଳିଆ କରିକିନା।
ହଁ ସେ ନଡିଆକତା ରସି ଘରେ ଆଗରୁ ଆ ଆମ ବାପା ଆଣୁଥିଲେ ଗୋଟେ ଫ୍ରେମ ଥିଲା, ସେ ନଡ଼ିଆକତା ରସିରେ ପାପୋଛ ତିଆରି ହୁଏ। ହୁଁ ତାକୁ ମମି ଆମର ରଙ୍ଗସବୁ ଦେଇଦିଏ ନାଲିଆ ନେଳିଆ ସବୁ ରଙ୍ଗ ବ
ହଁ କତାଗୁଡା ପୁରା ବ-ବଳି ହୁଏ। ହାତ କାଟି ବହୁତ ସେଥିରେ ସେ ବଳି।
ନାଇଁ କତା କତା ତ ବଳନ୍ତିନି ବଳା ରସି ନେଇଆସନ୍ତି ବଜାରରୁ।
କତା ରେ ତିଆରି? ଭାଇ ସେ ଯୋଉ ରସି ଯୋଉମାନେ ବଳନ୍ତି ସେ ତ ବଡ କଷ୍ଟ।
ନାଇଁ ତାର ସବୁ ମେସିନ ଅଛି ତାର ସବୁ ମେସିନ ଅଛି ସେ ମେସିନରେ ଲଗେଇ ଦିଅନ୍ତି ସେ କତାକୁ ସାଇଜ କରି ବାହାର କରିକିରି ମେସିନରେ ଲଗା ଦେଇ ଦିଅନ୍ତି, ଯାହା ଫଳରେ ଯେ ଗୋଟାଏ ପରେ ଗୋଟା ଦି ତାଖିଅ କରିକି ଲଗେଇ ଦିଅନ୍ତି।
ତା ଉପର ଆଉଟର ପାର୍ଟ ମୋଟା ଟା କାଢିଦଲା ପରେ ସେ ପତଳା ପାର୍ଟ
ହଁ ହଁ ହଁ।
ଆଚ୍ଛା, ମାନେ ଗୋଟେ ଜିନିଷ ଦେଖନ୍ତୁ, ଗୋଟେ ଗଛ ଆମକୁ କେତେ ମାତ୍ରାରେ ସାହାଯ୍ୟ କରୁଛି।
ହଁ, ନିହାତି।
ଆଉ ସେମିତି କଦଳୀ ଗଛ ବି। କଦଳୀ ପତ୍ର ଆମ କାମରେ ଲାଗୁଛି, କଦଳୀ ପାଟୁକା ଆମ କାମରେ ଲାଗୁଛି, ମଞ୍ଜା କାମରେ ଲାଗୁଛି, ଭଣ୍ଡା କାମରେ ଲାଗୁଛି, କଦଳୀତକ ସେମିତି କଞ୍ଚା କଦଳ ଖାଉଚେ, ପୁଣି ପାଚିଲା କଦଳୀ ଖାଉଚେ।
ଖଉଚେ ହଁ ।
ହଁ, ଆପଣ କଦଳୀ ମଞ୍ଜା ରାଇ ଖାଇଛନ୍ତି ନା?
ହଁ, ବହୁତ ଭଲ ଲାଗେ।
ଟା ହୁଏ ।
ହଁ ଭଣ୍ଡା ବି ଭଲ ଲାଗେ, ମଞ୍ଜିଆ ବି ଭଲ ଲାଗେ।
ହଁ। ମାନେ ଆମ ପାଖରେ ମାନେ ଦେଖ ବିଶ୍ବ ଆମକୁ କଣ ଦେଇ, ଭଗବାନ ଆମକୁ ମାନେ ପ୍ରାକୃତିକ ରୂପରେ କଣ ଦେଇଛି?
ହଁ ବହୁତ ଜିନିଷ ମିଳୁଛି ନା ଆମକୁ ମ ଦେଖ ମଣିଷ ଜନ୍ମ ପୂର୍ବରୁ ଭଗବାନ ତା ପାଇଁ ଚିନ୍ତା କରିଛନ୍ତି। ଜନ୍ମ ହେଇ ନଥିବ ଦୁନିଆକୁ ଆସି ନଥିବ ଭଗବାନ ତା ପୂର୍ବରୁ ତା ପାଇଁ ତା ମା ପେଟଟି ରଖିଛନ୍ତି ସିଏ କେମିତି ଖାଇବ, ବଞ୍ଚିବ, ନିଶ୍ୱାସ ନେବ ସ ସେ ବାବଦରେ ସବୁ ସୁବିଧା କରିଛନ୍ତି।
ସ୍ପୁରସ।
ସେ ସେତିକି ସମୟ ରହିବ ସେତିକି ସମୟରେ ସେ ତାର ଡେଭଲପମେଣ୍ଟ ହେବ ତା ହାତ ଗୋଡ ବନିବ। ତା ମୁହଁ ବନିବ। ତା କାନ ବନିବ। ସେ ସବୁ ଜିନିଷ ହେଇ ସାରିଲା ପରେ ସେ ବାହାରକୁ ଆସିବ। ସେ ସବୁ ତା ପେଟ ଭିତରେ ହଉଛି, ଆମେ ଦେଖିପାରୁଛେ ନା ଜାଣିପାରୁଛେ? ଭଗବାନ ସେ ସବୁ ଜିନିଷର କିଏ ନେଉଛନ୍ତି ନା ଆଉ। ଆ ଜନ୍ମ ହେଲା ପରେ ଜନ୍ମ ହେଲା ପରେ ପ୍ରାକୃତିକ ଉପାୟରେ ସେ କେମିତି ଅମ୍ଳଜାନ ଗ୍ରହଣ କରିବ ଅମ୍ଳଜାନ ବାୟୁମଣ୍ଡଳରେ ଅଛି କି ନାହିଁ ଜଳ ତା ପାଇଁ ଅଛି କି ନାହିଁ ସେ ସବୁ ଜିନିଷ ଭଗବାନ କରିକି ରଖିଛନ୍ତି ନା ଆଉ।
ହଁ ଏଇଠି ଆମେ ମାନୁନେ ହେ କଦଳୀ ଗଛ ଟା ହେଇଛି ଆମର ଜାଗା ଦରକାର ଏଇଠି ଆମେ ଅମୁକ ଜିନିଷ ଟା କରିବା ସମକ ଜିନିଷଟା କରିବା ଗଛଟା କାଟିଦବା। କିନ୍ତୁ ତାର ମୂଳଠାରୁ ନେଇକି କିରି ଚୂଳ ପର୍ଯ୍ୟନ୍ତ ସବୁ ଜିନିଷ ଆମ କାମରେ ଲାଗିବ। ସେମିତି ନଡିଆ ଗଛଟେ ବାଡି ରେ ନଡିଆଟିଏ ଥିଲେ ସବୁ କାମରେ ଲାଗିବ। ଆମ୍ବ ଗଛଟି ଆମ୍ବ ଆମ୍ବ ଗଛଟି ଯଦି ବାଡିରେ ଅଛି ସେଇଟା ବି ସବୁ ଆମର ଆମ ଓଡ଼ିଆ ପରମ୍ପରାରେ କହୁଛି ଆମ୍ବ ଡାଳ ଆମ୍ବପତ୍ର ଆମ ପୂଜାଟିଏ କଲେ ଆମ୍ବପତ୍ର ଦରକାର କାର ଆଉ ଆମ୍ ବ ଗଛର କାଠରେ ଆମର ଘିଅ ପୋଡା ଆମର
ଘିଅ ପୋଡ଼ା ହବ ହଁ।
ଏ ସବୁ ଯେ ଆମ ଆମ ଆଖପାଖରେ ଯେ ଯୋଉ ଗଛଟିଏ ଯୋଉ ଦି ତିନିଟି ଗଛ କହିଲେ ସବୁର କାମ ଆମୁକୁ ଦରକାର। କିନ୍ତୁ ଆମେ ମଣିଷ ମାନୁନେ କିନ୍ତୁ ଆମେ ମଣି ଷ ମାନୁନେ ଯାଇକି ହେ ହେଟା ଉଠିଚି ଆମେ ଓପାଡି ଦିଅ ଫୋପାଡ଼ି ଦିଅ କି ହାଣି ଦିଅ।
ହାଣିଦିଅ।
ଅ ବର ଗଛଟି ଯଦି ଆମ ଘର ପାଖରେ ଅଛି ଆମ ଘରର ଶୋ ନଷ୍ଟ ହେଇଯାଉଚି ଆମେ ତାକୁ ଚାଲ ହାଣି ଦବା।
ନାଇଁ ଆପଣ ଗୋଟେ ନଡ଼ିଆ ଗଛ ଲଗାନ୍ତୁ। ଆସଚନ୍ତି ଏଇଥରକ ନାଁ ନାଇଁ ଆସିଚନ୍ତି ଏଇଥରକ ଆପଣଙ୍କ ହା ତିରେ ଗୋଟେ ଏଇଟି ପୋତି ଦେଇକି ଯାନ୍ତୁ।
ଆଜ୍ଞା ଏଇଥର ଗୋଟେ ହଁ ଯଦି ହଁ ହଁ।
ପୋତି ଦିଅନ୍ତୁ।
ହଁ ସେଇଆ କରିବା ଏଥର ମୁଁ ଗଲେ ହଁ ହଁ ଆଉ ସେଇ ତା ତାଡଟାକୁ ଉଠେଇକିରି ଦେଖିବା ପୋତିଦବା ମୋ ହା ତାରେ ଗଛ ହୁଏ କି ନ ହୁଏ ମୁଁ ଜାଣିନି।
ନାଇଁ ହୁଏ ହୁଏ ମୁଁ ଶୁଣିଚି ଆପଣଙ୍କ ମାଆଙ୍କ ହାତରେ ଭଲ ଗଛ ମୁଁ ବି ଆ
ହଁ ଆଉ ଦେଖିବା ନଲେ ମୁଁ ତ କିଛି ପାଇଁ ଗଛ ପ କେବେ ପ ତିନି ଆଜି ଯାଙ୍କେ ଗୋଟାଏ ଗଛ ବି ମୁଁ ମୋର ଜୀବନରେ ଲଗେଇନି।
ନାଇଁ ମୁଁ ଶୁଣିଚି ଆପଣ ମ ଆପଣଙ୍କର ମାଆ କୁଆଡ଼େ ଡାଙ୍ଗ ଖଣ୍ଡେ ପୋତିଦେବେ ବିତ୍ ମେ
ହଁ ହଁ ହଁ।
ଆଉ ଆପଣଙ୍କର ବି ସେ ଯାହା ବିି ହେଲେ ମା ତାଙ୍କ ଝିଅ ମାନେ ଆପଣଙ୍କ ପାଖୁକୁ ଟିକେ କଳା ଆସିଥିବ।
ହଁ ହଁ ଦେଖିଲେ ହବ କାହିଁ ନାଁ ମୁଁ ଆଜି ଯାଏ ପୋତିଥିଲି କାହିଁ ନାଁ ମାଟି ଫାଟି ମୁଁ ଖୋଳି ପାରେନି ମାଟି ହାତ ହେଲା ଅଳୁ ମୋର କଣ ନଖା କାଳେ ବାହାରିବ
ପଣ ଖାଲି ନ
ହଁ ଆ ଦେଖିବା ଏଥରକ ପୋତିଦବା ହଁ ହଁ ତାକୁ ଯତ୍ନ ନେଇକି ବ ରହେଲେ କେତେ କାମରେ ଲାଗିବ ଆଉ।
ଆଜ୍ଞା ଆଜ୍ଞା ହଉ ମ୍ୟାଡାମ ମୁଁ ଟି ଟିକେ ବ ବ୍ୟସ୍ତ ଅଛି ମୁଁ ଟିକେ ରଖୁଛି ଆଜ୍ଞା।